ହ୍ୟାଲୋ ହଁ ହଁ ମ୍ୟାମ୍ ନମସ୍କାର।
ସାର ଆପଣଙ୍କ କଲ୍ ଟା କଣ୍ଟିନ୍ୟୁ ରହି ଜିବାମ୍ ଏବେ
ହଁ ବାକି ମୋର ବାକି ମୋର ଏଠୁ ତ ଏଠୁ ତ କିଛି ସୋ କରୁନି।
ଓହୋ।
ରିଫ୍ରେଶ ରିଫ୍ରେଶ କରିଦିଅ ରିଫ୍ରେଶ କରିଦିଅ।
ଅହୋ ହୋ ଠିକ ଅଛି ମ୍ୟାଡ଼ାମ ଏବେ ତ କରିନି। ପରେ କରିଦେବି ଆଉ ଆଉ ମ୍ୟାଡ଼ାମ ଆପ୍ କଣ କା ଇ ଖରା ଦିନ କ୍ କୋଉଠିକି ବୁଲି ଯାଆନ୍ତି କି ନାଇଁ ବାଆରକୁ।
ଏବେ ଆଗରୁ ଯାଉଥୁଲୁ କିନ୍ତୁ ଆଗରୁ ସେମିତି ଖରା ହଉନଥିଲା ନା।
ହୁଁ। ଆଉ ଏବେ ବୁଲି ଯିବା ଆସିଲେ ଏଇ ହୁଁ।
ହୁଁ ଏ ରୁମରୁୁ ସେ ରୁମ୍ କୁ ସେ ରୁମରୁ ଏ ରୁମ ରୁ।
ହଁ ହଁ ଆଉ। ବୁଲି ଯିବାରଥିଲେ ଏଇ ନଭେମ୍ବର ଅକ୍ଟୋବର।
ହଁ ସେଟା ଟିକେ ହଁ ସେଟା ଭଲ ହଁ। ।
ଏଇ ଟାଇମ ରେ ତମେ। ଠିକ୍ ରହେ କି ଜାନୁଆରୀ ଫେବୃୟାରୀ ଏମତି। ଆଉ କୋଉ ଏରି କୋଉ ଏରିଆ ଆପଣଙ୍କୁ ଭଲ ଲାଗେ। ହ ହିଲ୍ ଷ୍ଟେସନ୍ ନାବ। ବିଚ ଏରିଆ ନା।
ହଁ ବିଚ ବିଚ୍ ଭଲ ଲାଗେ। ଆଉ ପାହାଡ ପାହାଡ ପାଣି।
ନାଚୁରାଲ ନା। ନେଚର ହୁଁ ହୁଁ ହୁଁ ହୁଁ।
ତଉ ତଉ ଆପଙ୍କୁ।
ଭଲ ଲାଗେ। ଆଇସ୍। ଥଣ୍ଡା ଏରିଆ। ଏସବୁ ଜିନିଷ ବୁଲିବ କ ଭଲ ଲାଗେ ଆଉ ଏବେ ପୁରୀ ଆମ୍। ନାଇଁ ଶୀତ ମାସେ ବି ଥଣ୍ଡା ଏରିଆ ଏ ସେତେଵଲେ ଥଣ୍ଡା ଏରିଆ। ଯିବା ଇଛା ତେନେ ଆଇସ ଯୋଉ ବରଫ। ଚେମତି ହଁ। ଆଉ ପାହାଡ଼ିଆ। ଜଙ୍ଗଲ ଗ
ହଁ ହଁ ଜଙ୍ଗଲ ଜଙ୍ଗଲରୁ ପାଣି ଆମେ ଗୋଟେ ଜାଗା କୁ ଥରେ ଥରେ ଗୋଟେ ଆମ ସାଙ୍ଗ ଫାଙ୍ଗ ସ ତ ଏକଜାମ ଦେଇ ଯାଇଥିଲ ଯେ ଗୋଟେ ଜାଗା ଥିଲା। ସେଥିରେ ନା ବହୁତ ବଡ ପାହାଡ ହେଇ କି ନା ସେଥର ପାଣି ସବୁ ଉପରୁ ସେ ପାଣି ଆସୁଥିଲା ଆଉ ପୁରା ତଲେ ପଡୁଥିଲା। ପୁରା କେତେ କେତେ। କୁଟ କୁଟୀର ହଁ ସେଟା ଗୋଟେ ।
ଓହୋ।
ସେ ବୁଲି ହେଲେ।
ଓ ସାଙ୍ଗ ମନଙ୍କ ସହିତ ଯିବା ପାଇଁ ଇଚ୍ଛା। ଭଲ ଲାଗେ ନା ଏଞ୍ଜୋୟ୍ ଭଲ ସେ କରି ହୁଏ। ହୁଁ ହୁଁ। ଆଉ ସ୍ୱୀମିଂ ଆସେ କି ନାଇଁ।
ହଁ।
ସ୍ଵୀମିଂ କେବେ କରିଛ କି ନାଇଁ।
ବାପା ଆମକୁ ଛୁଆ ବେଲେ ନା। ମୁଁ ବହୁତ୍ ଚେଷ୍ଟା କଲି କିନ୍ତୁ ମା ନା। ଡରନ୍ତି ପାନି କୁ ତ ଏବେ ବି ଆମେ ଯୋଉ ସପୋଜ ପିକନିକ କି କୋଉ ମନ୍ଦିର କୁ ଯାଉ ତ ପାଣି ଦେଖିଲେ ମା ଆମକୁ ପ୍ରଥମରୁ ମନା। କରିଦିଅନ୍ତି କି। ଏ ପାଣି ବେ ବେଶୀ ଅଛି ଯିବନି ଦୁ ଦୁଇ ଦୁଇ ଜଣ ବୋଲି।
ହଁ ପାଣି ମତେ ବି ବହୁତେ ଭଲ ଲାଗେ ବାକି ବେଶୀ ପାଣିରେ ଗାଧେବା ପାଇଁ ଡର ଲାଗେ। ଏବେ ବି ସେ ଅଭ୍ୟାସ ଟା ନାଇଁ ନା।
ହୁଁ ହୁଁ ହୁଁ ମା ଆମକୁ ଛୁ ବେଲୁ ଏକା ।
ଆ ଆଉ ସ୍ଵିମିଂ ବି ଏତେ ଭଲସେ ଆସେନି।
କହୁଥିଲି ଗାଁରେ ନା ଗାଁ ଗାଁରେ ଯୋ। ଗାଁ ରେ ଯୋଉ । ସେ ଯୋଉ ବାପା ନା ସେ ଛୋଟ ବେଲୁ ବାପରେ ଖାଲି ସେ ପହଁରିବା ସବୁ ଜାଣିଛନ୍ତି ଛୋଟ ବେଲୁ ସେ ପହଁରିବା।
ହଁ ମାନେ ଗାଁ ରେ ରହୁଛନ୍ତି ସେମାନେ। ଅଟୋମେଟିକ ପହଁରିବା ହଁ ଶିଖିଯାଆନ୍ତି। ସେମାନେ ଡେଲି ଡେଲି ଯାଇକି ଗାଧୋଇ ବନ୍ଧୁକୁ ଗାଧୋଇବାକୁ ଯା ନ୍ତିନା ସେଥିପାଇଁ।
ତ ମୁଁ ଶିଖାଇବି ଭାବୁଥିଲ କିନ୍ତୁ ମାର ମା ପାଇଁ ହେଲାନି ସେଟା
ହଁ ଏ ଏ ହୁଁ। ନାଇ ଏବେ ବି ଅ ଏବେ ଛୁଆ ମାନେ ସେମତି ସ୍ୱିମିଂ ଏତେ ଅଟୋମଟିକ ଜାଣାନ୍ତି ସ୍ୱିମିଂ କ୍ଲାସ ଯିବାକୁ ପଡୁଛି ସେମାନଙ୍କୁ। ସ୍ଵିମିଂ ମତେ ତ ବିଲକୁଲ ଆସେନି ଆଉ ପାଣି ଦେଖିଲେ ଡର। ହୁଁ।
ସେଟା ତ ମାନେ କରିଥିଲା ଦୁଇ ତିନି ଚାରି ମାସ କଲା କ୍ଲାସ କଲା। ଏବେ ସେ ଟିକେ ଟିକେ। ଜାଣିଲି ଇଆଏ ଜାଣିଛି ତାପରେ ପୁଣି ସେମାନେ ସେଠୁ ସେଠିକୁ ପଲେଇଲେ ଆଉ ସ୍ଵିମିଂ କ୍ଲାସ କରିଥିଲା କେତେ ମାସର।
ଵେଲେ ଇଚ୍ଛା ଲାଗେ କିନ୍ତ ବେଶୀ ଦୂ ମାନେ ବହୁତ ପାଣିରେ ଡର ଲାଗେ। ମୋତେ ତ ସେ ଆ ଆ କଣ୍ଡା ଆ କଟା ମନ ପଡିଛେ
ହଁ ଆଉ ସେ ସେ ପାଣି ଭିତରେ ବି କେତେ କେତେ କଣ କଣ ଥାଆନ୍ତି ନା।
ହଁ ହଁ ହଁ ହଁ ସେଟ ମ ଡଲ ଲ
ଆମେ ଥରେ ନା ଏବେ ଏବେ ଆମେ ବେଶୀ ଆକଚୁଆଲି ତମେ ନଦୀ ସେମିତି ଆମେ ଗାଧୋଇ ନଥିଲୁ ଛୁଆ ବେଲୁରୁ ଏବେ ବି ତ ସେଥିପାଇଁ ଆମ ସେଥିପାଇଁ ନା ଆମେ ଥରେ ଆମେ ଦୁଇ ଭଉଣୀ ଥରେ ଏମିତି ଯାଇଥିଲୁ ତ ମା ବାପା ସାଙ୍ଗେ ତ ସେଠାରେ ଆମେ ନା ମା ମା ସେଠ ମା ଯାଇନଥିଲେ ତ ଆମକୁ ମନା କରୁ କେହି ତମେ ଏବେ ବି ନଦୀକୁ ଯାଇକି ପୁରା ବହୁତ ଗାଧିଥିଲୁ ସେଟା ସେଟା ପୁରା ପୁରା ଆମର ଗୋଟେ ତା ମାନେ ଗୋଟେ ଜୀବନର ଗୋଟେ ସ୍ମୃତି ସେଟା ମୁଁ ନା ସେ ଯେ ମୋ ଯୋଉ ଭିଡିଓ ଦେଖିବ ସେ ଭିଡିଓରେ ବି ମୁଁ କରିଛି ସେଟା ସେ ଦିନଟା କେବେ ଭୁଲି ହବନି ସେ ଦିନଟା ମା ଯାଇନଥ ତ ଆମେ ପୁରା ସେ ପୁରା ଭିତରକୁ ତୁ ଯାଇ ନଥିଲୁ ପୁରା ଏଟାଶ ଯୋଉ ପାଣି ପାଣି ଥାଏ ସେଥିରେ ବହୁତ ପୁରା ଖେଲି ଖେଲି ଗାଧୋଇ ଛୁ ଆମେ ସେଟା
ଆଉ ମୁଁ ଥରେ ଏମିତି ଗାଁ କ ଯାଇଥିଲି ଆଉ ସାଙ୍ଗ ମଙ୍କ ସହିତ ମୁଁ ବି ଯାଇଥିଲି ଆଉ ସାଙ୍ଗ ମଙ୍କ ସହିତ କାଧ ଆ ପାଛ ପା ଆଉ ମୋ
ଓଇ ଏ ବୁଆ। ସେଟା ପୁଣି ସ୍ଲିପ ହୁ ହୁଏ ନାଁ?
ହଁ ହଁ ସ୍ଲି ହଁ ସ୍ଲିପ ହୁଏ।
ସେଟା ଶିଉଳି ଶିଉଳି ଥାଏ ସେଟା। ସେ ଶିଉଳିଟା ତଥା ହେରା ବୋହୁତ ତ ଆମର ହେଟା ବହୁତ ଭୟାନକ ସେଟା। ହାଲୋ।